ଗୁଡ଼୍
କେମିତି ଅଛନ୍ତି?
ଭଲ ଅଛି ଆପଣ?
ମୁଁ ବି ଭଲ ଅଛି ମ୍ୟାମ୍।
ଆରିଆ ହଁ ମ୍ୟାମ୍ ଆଜି କଣ? ସଣ୍ଡେ ଆଜି ଆପଣଙ୍କର କଣ ଚାଲିଚି? ଡେ ଟା ଏ କଣ ସଣ୍ଡେ ଆଜି ଘରେ ଆମର ଚାଲିଚି ଚିକେନ ବିରିୟାନୀ। ଓ ଆଇ ସ ବିରିୟାନୀ ଡେ ଫି ଜୁଲାଇ ଆଜ୍ଞା ଆପଣଙ୍କର ଆଜି? ଆମର ଆଜି ଚିକନ୍ ଆଉ ଆମର ଆଜି ବିରିୟାନୀ ନୁହଁ। ଖାଲି ଚିକେନ୍ ଭାତ ଆଉ ସାଲାଡ଼ ଟିକେ, ପାମ୍ପଡ଼ ଟିକେ ଆଉ ସାହିଡ଼୍ ଆଇଟମ୍।
ଆଚ୍ଛା ଆଛା ନା ଆମ ଘରେ ଚିକେନ୍ ବିରିୟାନୀ ମତେ ଚୁମର୍ କରିବେକି କଣ ମୁଁତ ଭେଜ୍ କଣ ଭଜା ଭାଜି ଖାଇଦେବି ଆଉ।
ଆପଣଙ୍କ ଉପରେ କାହିଁ, ଏମତି ନିର୍ଯାତନା ହେଲା ଭଜା ଭାଜି ଖାଇଦେବେ।
ନାଇଁ ନାଇଁ ଶୁଣନ୍ତୁ ମ୍ୟାଡ଼ାମ ଆକ୍ଚୁଆଲି ଗୋଟେ କଥା କଣ କି ଆମ ଘରେ ଯେତେବେଳେ ନନଭେଜ ହୁଏ ବହୁତ୍ ସାରା ଟିକେ ଷ୍ଟିକ୍ସନ୍ ଥାଏ ତସେ ପାଖକୁ ଯାଇହବନି ୟାକୁଛଇଁବନି, ତାକୁଛଇଁବନି। ତ ସେ ବେଟର୍ ତମୁଁତ ଆଜି କିଛି ବି ବ୍ରେଫାଷ୍ଟ କରିନି ଏଯାଏ ତମୁଁ ଏବେ ଭାବୁଥିଲି ଯେ, ଡାଇରେକ୍ଟ ଲଞ୍ଚ କରିବ ବୋଲି ତଦେ ଦେଖିଲା ବେଳକୁ ଗ୍ୟାସ ଗୁଡ଼ାକ ସବୁ ବ ଉ ସାଇଡ଼ରେ ଗ୍ୟାସ କିଂ ଚାଲିଚି ତମୁଁ କହିଲି ଆଉ ଟିକିଏ ଛାଡ଼ିକି ଆସୁଚି ମୁଁ ମୋ ରେସିପିଟା ବନେଇବି ଆଉ। ଏବେ ସେଯୋଉ କେକ୍ ଖାଇ ଦଉଚି ଆଉ ସଣ୍ଡେନା ନହେଲେ ମର୍ଣିଙ୍ଗରୁ ସରିଯାଏ ଲଞ୍ଚ ସରିଯାଏ ମୁଁ ନିଜେବି ପ୍ରିପାର କରେ। ଯେହେତୁ ସଣ୍ଡେ ଟିକେ ଲେଟ୍ ଲେଟ୍ ଚାଲିଚି ଆଉ।
ଆଜ୍ଞା ଆଜ୍ଞା।
ନହେଲେ ମୁଁ, ମର୍ଣିଙ୍ଗରୁ ମାନେ ଭାତ ହେଇକି ଖାଇଦିଏ। ଆପଣ କେମତି କଣ, ଚିକେନ୍ କରି ଆପଣଙ୍କର ବଞ୍ଚିଚେଞ୍ଜ
ଆଜିତ ମ୍ୟାମ ଆମର ଟିକେ ଭୋଜି ହଉଚି
ଆଚ୍ଛା ନିଜେ ବନୋଉଚନ୍ତି?
ନାଇଁ ନାଇଁ ମୋତେତ ଆସେନି, ପ୍ରପର୍ ମୁଁଖାଲି ହେଲ୍ପ କରିଦେଉଚି ଆଉ ସାଙ୍ଗମାନଙ୍କ ପାଖରେ। ପାଖରେ ଆଉ ସେମାନେ ସବୁ ବନାଉଚନ୍ତି ଆଜ୍ଞା ଆଜ୍ଞା ମସଲା ମସଲିରେ ଟିକେ ହେଲ୍ପ କରିଦେଉଛି ସେମାନେ ବାକି ରୋଷେଇ କରିନେଲେ ଆଉ।
ଆପଣ ଚିକେନରେ ଆଳୁ ପକାନ୍ତି?
ହଁ ଆଳୁ ପକଉ ଆଳୁକୁ ମତେ ଭଲ ଲାଗେ ଟି ଆଜ୍ ଆ, ସମସ୍ତଙ୍କୁ ଆମେ ଯେତିକି ଜଣବି ଅଛୁ ମୋତେତ ପର୍ସନାଲି ବହୁତ୍ ଭଲ ଲାଗେ। ଆଳୁ ମୋତେ ଚିକେନ୍ ଠାରୁ, ଥର ଆଳୁ ଆଉ ତା ଗ୍ରେଭିଟା ହିଁ ମୋତେ ଭଲ ଲାଗେ।
ମୁଁବି ଯେତେବେଳେ ନନଭେଜ୍ ଖାଉଥିଲି ମୁଁ ଚିକେନ୍ ଏତେ ଖାଏନି କାହିଁକି ଚିକେନର ମୁଁଯଦି ଯେମତି, ସ୍ନାକ୍ସୁଡା ଯାଇଥାଏ ଚିକେନ୍ ପପକନ୍ ଏଇ ଟାଇପିର କାଲକା ଜିନିଷ ଖାଏ ତେଣୁ ଚିକେନ୍ କରି ଯେତେବେଳେ, ମୁଁବି ସେମିତି ମତେ ଗ୍ରେଭି ଆଉ ଆଳୁ ଭଲ ଲାଗୁଥିଲା।
ଆଚ୍ଛା ଆଚ୍ଛା ମୋତେ କିନ୍ତୁ ସେମିତିହିଁ ଭଲ ଲାଗେ ବାକି ଯେବେ ଅଁ ଚିକେନ୍ କଷାଟା କରୁ ସେତେବେଳେ ଆଉ ଆଳୁ ଏତେ ଦରକାର ହୁଏନି। ଖାଲି ଓନ୍ଲି ଚିକେନ, ଆଉ ମସଲା ହାରି ଯାହା ହୁଏ।
ମଟନ୍ ଖାଆନ୍ତି?
ନାଇଁ ନାଇଁ ନାଇଁ ମଟନ୍ ମୁଁ ଜମା ଖାଏନି ଛୋଟବେଳୁ ଖାଏନି ଜମା। ମଟନ୍ ପୁରା ହେବ ମାନେ ହଁ ଅଣ୍ଡା ଖାଏ କିନ୍ତୁ ମ୍ୟାମ୍ ଆମର ଅଣ୍ଡାରେ ପୁରା ଆଲର୍ଜି ପୁରା ହେଇଯାଏ। ତ ସେଥିପାଇଁଁ ଖାଏନା ମ୍ୟାକ୍ସିମମ୍ ଟାଇମ୍ ତ ଖାଏନା ବହୁତ୍ ବହୁତ ରେୟାର୍ ଟାଇମ୍ ବହୁତ୍ ରେୟାର୍ ଟାଇମ୍ ସେମିତି ଖାଏ।
ଅଟେ କଣ ଆପଣ ଯାହାବି, ମାନେ ବଏଲ କରିକି ଯାହା କରିକି ଖାଇଲେବି ଆପଣଙ୍କୁ ଆଲାର୍ଜି ହୁଏ?
ହଁ। ମୁଁ ଯଦି ମାନେ ସେମିତିବି କେତେବେଳେ ଇଛା ଗୋଟେ ହେଇଥିବବି ଖାଇ ଦେଇେଇଥିବି ପୁରା ମୋର ସାଙ୍ଗେ ସାଙ୍ଗେ, ପୁରା ଆଲାର୍ଜି ହେଇଯାଏ ପୁରା।
ଆପଣ କୌଣସି ଡକ୍ଟରଙ୍କୁ ସ ମାନେ ଦେଖେଇଛନ୍ତି ଏଇ ରିଲେଟେଡ?
ହଁ ଦେଖେଇଥିଲି ଏଇଟା ପୁରା ବହୁତ୍ ମୋର ଛୋଟବେଳୁ ମତଲବ ସ୍କୁଲ୍ ଟାଇମିରୁ ହୁଏଁ। କିନ୍ତୁ ଫାଷ୍ଟ ଫାଷ୍ଟ ଏତେ ଜଣାପଡ଼େନି କାରଣ ନର୍ମାଲ ବି ହୁଏ ସେମିତି କାହା ଦେହରେ ସୁଟ୍ କରେନି ଇଏ କରେନି ତାପରେ ଘରେ କହିଲେ କି ନାଇଁ ମେବି ଏବେ କିଛି ସେମିତି ହଉଥିବ ଆଉ ଏଜ୍ କେତେବେଳେ ହେଇଯିବକି ଟିକେ ଆଉ ଟିକେ ଇଏ ହେଇଯିବ ସେମିତି କିଛି ହବନି। କିନ୍ତୁ ମୋର ସେଇଟା କଣ୍ଟିନ୍ୟୁଅସଲି ମ୍ୟାମ୍ ରହିଯାଇଛି ଅଣ୍ଡା ଆଉ ବାଇଗଣ ଯୋଉଁଟା ରେ ଅଛି ପରିବା। ସେଇଟା ଖାଇବି ମାନେ ମୁଁ ପୁରା ପାଗେଳା ହେଇଯାଏ ପୁରା।
ବାଇଗଣ ଯାହା କରି ଆପଣ ବାଇଗଣ ଚିପ୍ସ ଫିପ୍ସ କରି ଖାଇଲେ ବି ହୁଏ ସେମିତି?
ମୁଁ ଜମା ମତ ମତେ ବହୁତ ଭଲ ଲାଗେ କିନ୍ତୁ ବାଇଗଣ। ମତଲବ କି ଭର୍ତାଟା ହୁଏ ଭଲ ଲାଗେ ଚିପ୍ସ ହେଲେ ବି ଭଲ ଲାଗେ କିନ୍ତୁ ମୁଁ ଖାଇପାରେନି ଜମା। ଖାଇବି ମାନେ ସାଙ୍ଗେ ସାଙ୍ଗେ ଫାଷ୍ଟ ଷ୍ଟାର୍ଟିଂ ହିଁ ମୋ ପାଟିରୁ ହିଁ କୁଣ୍ଡେଇ ହୁଏ। ମତଲବ୍ ପୁରା ଭିତର ପୁରା କେମତି କୁଣ୍ଡେଇ ହବ ତାପରେ ଧୀରେ ଧୀରେ ଧୀରେ ଧୀରେ ବଡି ପାର୍ଟ ଯାହା ବି ଥିବ କୁଣ୍ଡେଇ ହବ ପୁରା।
ଆପଣ ଯେମିତି ଆଲର୍ଜି କଥା କହୁଛନ୍ତି ହେଲେ ଆଲର୍ଜି ମ୍ୟାଡାମ କଣ ମାନେ ରେଡ ରେଡ ପଡିକି ଫଳିଯିବ ହ ଏମିତି ତ ଇଚିଙ୍ଗ ହବ ଆଉ।
ହଁ ମୁଁ ସେମ ଆଗୁରୁ ପୁରା ଏମିତି ପୁରା ଏମିତି ଫଳିଯାଏ ତାପରେ ମୁଁ ଯେତେବେଳେ ଡକ୍ଟର ଦେଖେଇ ମେଡ଼ିସିନ କଣ୍ଟିନ୍ୟୁ କରିଥିଲି କିଛି ଟାଇମ୍ ତାପରେ ଛାଡ଼ିଦେଲି ଆଉ ହେଲାନି ତାପରେ ବେଶୀ ଟାଇମ୍ ବି ଖାଏନି ଯେ ତେବେଳେ ବି ଖାଏ ହୁଏ କିନ୍ତୁ ମାନେ କିଛି ଫଳି ଯାଏନି ଖାଲି ରେଡ ରେଡ ଏମିତି ପଡିଯାଏ ଆଉ କିନ୍ତୁ ବହୁତ ଜୋର ସେ ପୁରା କୁଣ୍ଡେଇ ହୁଏ ପୁରା ଲାଗିବ ଯେମିତି ମୁଁ ଛିଡ଼େଇ ଦେବି ପୁରା କୁଣ୍ଡେଇ କାଣ୍ଡେଇକି ପୁରା ଏକାଥରେ।
ଓହୋ।
ଏମିତିକା ହେଇଯାଏ ପୁରା ଏମିତି ବି ହଉଛି। ପୁରା ଟୋଟାଲି ବଡ଼ି ପାର୍ଟ ସବୁ କୁଣ୍ଡେଇ ହୁଏ ପୁରା ଦେହ ହାତ ସବୁ କୁଣ୍ଡେଇ ହୁଏ।
ମୋର ଏଇ ଆଗରୁ ସରିଲା ମୋର ଏବେ ଖରାରେ ସେଇ ଆପଣଙ୍କ ଯୋଉ ଆଲାର୍ଜି କଥ ଥା କହୁଛନ୍ତି ସେଇ ଆଲର୍ଜି ମୋର ଖରାରେ ହୁଏ। ଖରାରେ ଯଦି ମୁଁ ଯଦି ଯାଉଛି ତ ସେଥିପାଇଁ ମାନେ ଯଦି ପୁରା ମୁଁ ଗ୍ଲୋଭସ ହେଲା ଏଗୁଡା କିଛି ପିନ୍ଧିନି ତାହେଲେ କଣ ହବ ସେ ଇ ହେଇକି ମୋର ବି ସେମିତି ବହୁତ୍ ଜୋରେ ଫଳି ଯାଏ ଆଉ ଫେସ ତ ସେଥିାଇଁ ମୁଁ ସନସ୍କ୍ରିନ କମ୍ପଲସରୀ ଲାଗାଏ। ଯଦି ନ ଲଗଉଛି ବି ଫେସ କଭର କରିକି ଯାଏ ତ ମୋର ବି ସେମତି ପୁରା
ଖରାରେ ବି ହୁଏ ପୁରା। ମାନେ ଏବେ ସେଇଟା ଆଗରୁ ମୋର ହଉନଥିଲା ଏଇ ଦି ତିନି ବର୍ଷ ହବ ହଉଛି ମୁଁ ବି ସନସ୍କ୍ରିନ୍ ଘରିଆ ବି ୟୁଜ୍ କରେ ଫିର୍ ବି ମୋର ହୁଏ ଏବେ ବି ଏଇ ରିସେଣ୍ଟ ଏଇ ଯୋଉ ଚାଲି ଥିଲା କଣ୍ଟିନ୍ୟୁ ଯୋଉ ଖରା ଏଇ ସମରଟା ପୁରା ବି ଏମିତି ହଉଥିଲା ମୁଁ ସନସ୍କ୍ରିନ୍ ଲଗେଇଲା ପରେ ବି ମୋର କୁଣ୍ଡେଇ ହଉଥିଲା ମୋତ ତେ ଲାଗିଲା କି ମେ ବି ମୁଁ ସେ ସନସ୍କ୍ରିନ ପାଇଁ କିଛି ହଉଛି କି କଣ? ତାପରେ ସନସ୍କ୍ରିନ୍ ବନ୍ଦ କରିଦେଲି ଲଗେଇବା। ଫିର ବି କମିଲାନି ତାପରେ ମୁଁ ଆଉ କିଛି ହିଁ ଲଗେଇଲିନି। କିଛି ଟାଇମ୍ ପୁରା ମାନେ ଆଉ କିଛି ଲଗଉନି ଏବେ ଯାଏଁ।
ଯଦି ଆପଣଙ୍କର ବଡି ରହୁଛି ଆପଣ ଚାହିଁଲେ ମୋର ଯାହା ଲଷ୍ଟ ଟାଇମ ହେଇଥିଲା ମୁଁ ସେଇ ଅନୁସାରେ ଡକ୍ଟର ସଜେଷ୍ଟ କରିଥିଲେ ଏବଂ ଆଗରୁ ପଟିକୁଲାର କିଛି କିଛି ଜାଗାରେ ହଉଥିଲା ଯେମ ତି ଉଁ କିଛି କିଛି ହେଇଥାଏ କିନ୍ତୁ ଏବେ ମୁଁ ଫିଲ୍ କଲି ଯେ ନାଇଁ ସେଟା ଖରାପ ପାଇଁ ହଁ ହଉଛି ମୋର ବି ମୁଁ ଆଗରୁ ବହୁତ ମାନେ ମୋ ଫିଲ୍ଡ ୱାର୍କ ଯାହା ଥିଲା ମୁଁ ବହୁତ୍ ଖରାରେ ହିଁ କାମ କରିଛି କିନ୍ତୁ ସେତେବେଳେ ଏତେ କିଛି ହଉନଥିଲା କିଛି ବି ହୁଏନି। ନା ସନସ୍କ୍ରିନ୍ ଲଗାଏ ନା କଣ କିଛି ଗ୍ଲୋବସ ପ୍ଲୋପସ୍ କିଛି ବି ଲଗାଏନି। କିଛି ହଉନି ବଟ ଏବେ ଆପଣ ଏମିତି କହିଲେ ମୋର ବି ସେ ଦୁଇ ତିନି ବର୍ଷ ହେଲାଣି ଏମତି ଭାବ ଭାବନ୍ତୁ ବାହାରେ ହେଲା କିମ୍ବା ଆମର ଯଦି ବିଚ୍ ଏରିଆରେ ବି ଅଛେ ତ ବିଚରେ ତ ନିହାତି କିଏ ଆଉ ପାଣିରେ ଯିବନି କିଏ ଆଉ ଲଗେଇବ କି?
ହଁ ସେଇଟା ବି ଗୋଟ୍
ସେଇ ଜିନିଷ ମ୍ୟାଡ଼ମ ହୁଏ ପୁରା ଫଳିଯାଏ ତ ଦେଖନ୍ତୁ ମୋ ମୋ ନିଜର ଉଁ ଇଏ ହିସାବରେ ମୁଁ ଏକ୍ସପିରିଏନ୍ସ ସେୟାର କରୁଛି ଆପଣ ଟିକେ ଗୋଟେ ଭଲ ସନସ୍କ୍ରିନ୍ ଟିକେ ଲଗେଇବେ ଯୋଉଟା କି ହେଭି ବାଲା ଟିକେ ଥିବ ହଁ ମୁଁ ଜାଣୁଛି ଟିକେ ଚିପ ଚିପ୍
ହଁ ହଁ ନାଁ ମୁଁ ତ ୟୁଜ କରୁ ଥିଲି ଯେଉଁ ମୋର ଯେହେତୁ ଡ୍ରାଏ ସ୍କିନ୍। ମୁଁ ସେଥିପାଇଁ ଡଟର ସାଇଟର ଯୋଉ ସଂସକ୍ରିମ ସେଇଟା ଇୟୁଜ କରୁଛି ମାନେ ଷ୍ଟାଟିଙ୍ଗି ରୁ ଅଁ ଫାଷ୍ଟ ଟିଙ୍ଗରେ ଅଲଗା ଟିକେ ଇୟୁଜ କରୁଥିଲି ଉଇସ କେୟାର ଇୟୁଜ କରୁଥିଲି ମଝିରେ ତାପରେ ମାନେ ସଜେଷ୍ଟ କଲେ କି ସେଟା ଟିକେ ଆଉ ମତେ ଲାଗିଲାନି କିଛି ମାନେ ଇମପ୍ରୁଭ ହଉଛି ବୋଲି। ଅ ତ ସେଥିପାଇଁ ମୋ ସାଙ୍ଗମାନେ କହିଲେ କି ନାଇଁ ନାଇଁ ଡକ୍ଟର ସେଟ ଟା ଭଲ ଆସିୁଛି ତ ସେଇଟା ଇଏ କର। ମୁଁ ସେଇଟା ଲଗଉଥିଲି ସେଇଟା ଏତେ ବି ଚିପ ଚିପା ନଥିଲା ଅଁ ଠିକ୍ ଠାକ୍ ଥିଲା ଏତେ ବି ମାନେ ଇଏ ନଥିଲା ତାପରେ ସେଇଟା ଲଗେଇଲା ପରେ ମ ମୋତେ ଲାଗିଲା ବେଶୀ ମୋତେ ଲାଗିଲା କି ମୋର କି ଚିହ୍ନରେ ଆ ପ୍ରୋବ୍ଲେମ୍ ହେଉଛି ବୋଲି। ତାପରେ ଖରା ପାଇଁ ବି ଡଷ୍ଟ ୱଷ୍ଟ ବି ବାଜିବ ନର୍ମାଲି।
ମୁଁ ଯେ ଫିଲ୍ କରୁଛି ଦେଖନ୍ତୁ ମୋର ଯେହେତୁ ଅଏଲ ସ୍କିନ୍ ପିମ୍ପଲ ଆସେ ମୁଁ ଟ୍ରାଏ କରେ ଯେ ପୁରା ଯୋଉଟା ଲାଇଟ ୱେଟ ଲଗେଇପାଇଁ ବଟ୍ କିନ୍ତୁ ଯେତୁ ଏଇ ସ୍କ୍ରିନ ପ୍ରବ୍ଲେମ୍ ତ ଟିକେ ଯାହାଲେ ହେବି ବାଲା ତ ଆପଣ ଯୋଉ କହୁଛନ୍ତି ଡଟର ସେଟା ଏଇ ସବୁ ଏଇ ଟିକେ ଲାଇଟ ୱେଟେ ଅଛି, ତ ଆପଣଙ୍କୁ ସ୍କିନ ଡ୍ରାଏ ଅଛି ତେଣୁ ସେଥିପାଇଁ କା ଆପଣ ଟିକେ ହେଭି ବାଲା ଦରକାର ହଁ ହୁଏତ ଅଏଲି ହେଇପାରେ ଆପଣ କମ ଣ୍ଟର ଲଗେଇବେ ବଟ୍ ସେମତି ଲଗେଇଲେ ଆପଣଙ୍କର ଦେଖନ୍ତୁ ଟ୍ରାଏ କରନ୍ତୁ ଏଇସବୁ ଜିନିଷ ହେବନି। ଆଉ ବଡିର ଯଦି ଚାହୁଛନ୍ତି ଏବେ ତ ବଡିର ସନସ୍କ୍ରିନ୍ ବି ଲଗେଇ ପାରିବେ ନହେଲେ ଅଦୱାଇସ୍ ଆପଣଙ୍କର କିଛି ଯୋଉ ବଡି ଲୋସନ ହେରିକା ଅଛି ବା ଆପଣ ନଡିଆ ତେଲ ଆକୁ ବି ଲଗେଇ ପାରିବେ ସେଗୁଡ଼ା ବହୁତ ହି ସେଫ୍।
ଏବେ ମ୍ୟାମ୍ ଏଇ ଗୋଟେ ୱାନ୍ ଟୁ ଇୟର ହବ ଏବେ ଟିକେ ଟିକେ ପ୍ରୋବ୍ଲେମ୍ ବେଶୀ ହଉଛି ମୋତେ ଲାଗୁଛି। ମୁଁ ଯାହା ବି ଲଗଉଛି ମୋତେ ସୁଟ୍ କରୁନି ମୁଁ ଚେଞ୍ଜ ବି କରୁଛି ରିପିଟେଡ଼ଲି। କି କୋଉଟା ବେଟର୍ ସୁଟ୍ କରିବ ବୋଲି। କିନ୍ତୁ ମେଁ ବି କଣ ପାଇଁ ଖରା ପାଇଁ ହଉଛି କି କଣ। ସେ ତ ଜଣାପଡୁନି ମୁଁ ଭାବୁଥିଲି ବି ଡକ୍ଟର ଟିକେ ଦେଖେଇବି ଯାଇକି ଆଉ ଥରେ।
ନିହାତି ଭାବେ ଆପଣ ଟିକେ ଡର୍ମାଟୋଲୋଜିଷ୍ଟକୁ ଦେଖାନ୍ତୁ ନହେଲେ ଆମର ସ୍କିିନ ର ବି ଯୋଉ ଡକ୍ଟର ରହୁଛନ୍ତି।
ଆଜ୍ଞା ଆଜ୍ଞା ତାପରେ ମୋର ମ୍ୟାମ୍ ଟିକେ ଯୋଉ ଖରା ଏଇ ମାନେ ସମର୍ ଟାଇମ୍ ହେଲାବେଳକୁ ମୋର ଟିକେ ମତଲବ ଫେସରେ ଆଉ ଟିକେ ନେକ୍ ସାଇଡ଼ରେ ମୋର ଯୋଉ ଅଁ ଯୋଉ ଛଉ ଯଉଁଟା ସିଏ ସେଇଟା ସେମିତି ବାହାରି ପଡୁଛି ମାନେ ଅତ ଅଧିକ ପୁରା ଖରା ହଉଛି ପୁରା ମାନେ ଅଧିକ ହିଟ୍ ଯିଏ ଯେଉଁ ଟାଇପର ରହୁଛି। ପୁରା ସେଇ ଟାଇପର ସେଇଟା ହେଲା ବେଳକୁ ବି କୁଣ୍ଡେଇ କାଣ୍ଡେଇ ହଁ ସେ ଆପେ କମିଯାଉଛି ବଟ୍ ଯେ ଏତିକ ଟାଇମ୍ କିନ୍ତୁ ହେଇକି ରହୁଛି ସେ ପୁରା ବହୁତ ସିଏ ବି ଗୋଟେ କୁଣ୍ଡେଇ ହେଉଛି ପୁରା ବହୁତ ଜାଗା। ତ ଡଷ୍ଟ ଫଷ୍ଟ ବି ତ ନର୍ମାଲ ବାଜିବ ଯାହାବି ହେଲେ। ଯେତେ ଇଏରେ ରହିଲେ ବି।
ଆପଣ ନିହାତି ଭାବେ ଡକ୍ଟର ଙ୍କୁ ବି ଦେଖାନ୍ତୁ। ତାଙ୍କ ସଜେସନ ନିଅନ୍ତୁ କଣ ଆପଣଙ୍କ ମେଡିସିନ୍ ସେ ସଜେସ୍ କରୁଛନ୍ତି। ସେ ଅନୁସାରେ ଟ୍ରିଟମେଣ୍ଟ ନିହାତି କରନ୍ତୁ।
ଆଜ୍ଞା ମ୍ୟାମ୍ ଆପଣ ଅଏଲି ସ୍କିନ୍ ପାଇଁ କୋଉ ସନସ୍କ୍ରିନ ୟୁଜ୍ କରୁଛନ୍ତି ଫକ୍ସଟେଲ। ଅଏଲ ସ୍କିନ୍ ତ ଫକ୍ସେଲ ଟା ଭଲ ଅଛି ଆଉ ଡିକନଷ୍ଟ୍ରକ୍ଟ ବି ଭଲ ଅଛି।
ଅ ଫିକ୍ସଟ୍ରମ୍ ଆକ୍ଚୋଲି ସତକଥା ହେଲା ମୋର ମଝିରେ ଉଁ ମାନେ ପୁରା ମଝିରେ ମାନେ ବହୁତ ଟାଇମ ପର୍ଯ୍ୟନ୍ତ ମୋର ପୁରା ପିମ୍ପଲ୍ ପୁରା ଭରି ହେଇକି ରହିଲା ମାନେ ମୋ ଫେସ୍ କୁ ଦେଖି ହଉ ନଥିଲା ନା ତ ମୁଁ ସେଥିପାଇଁ ଯେହେତୁ ଟିକେ ହରମୋନ ଇନବାଲାନ୍ସ ଥିଲା ତ ମୁଁ କ ଆପଣ କିଓର ସ୍କିନ ଜାଣିଥିବେ ଅନଲାଇନରେ, ହୁଁ। ତ କିଓର ସ୍କିନରେ ମୁଁ ପ୍ରପର ଟ୍ରିଟମେଣ୍ଟ ନେଲି ଆଉ ମୁଁ ତ ଭାବିବି ଯ ଯାହାର ବହୁତ ହି ମାନେ ବହୁତ ହି ହେଭି ପିମ୍ପଲସ ହେଲା। ସ୍କିନ୍ ପ୍ରୋବ୍ଲେମ ଅବଶ୍ୟ ହେୟାର ର ମୁଁ ନର୍ମାଲ ମାନେ ସାମ୍ପ ପାମ୍ପ ତାଠୁ ଆଣି ଟ୍ରାଏ କରିଛି, ବଟ୍ ଏମିତି ପ୍ରୋସେସ୍ ବାଲା କିଟି ଆଣିନି। ମୁଁ କିନ୍ତୁ ସଜେ କରିବି ଯଦି କାହାର ବେଶୀ ହେଭି ବାଲା ପିମ୍ପଲସ ଅଛି। ସ୍କିନ୍ ପ୍ରୋବ୍ଲେମ୍ ଅଛି ଡେଫିନେଟଲି କ କିଓର ସ୍କିନ ମାନେ ତାଙ୍କୁ ଡ଼କ୍ଟର କରନ୍ତୁ।
ଆଜ୍ଞା।
ମୁଁ ମ୍ୟାଡ଼ାମ ସେଇଥିରେ ହିଁ ତାଙ୍କର କିଟ୍ ଦେଇଥିଲେ। ସନ୍ସ୍ ସ୍କିନ୍ ଆଉ ଫେସୱାସ୍ ଆଉ ଉ ମସ
ହସରାଥିବ ଆଜ୍ଞା ଆଜ୍ଞା
ତ ଏସବୁ ମୋତେ ଲାଗୁଛି ଫାଷ୍ଟଫୁ୍ ଦିଇ ଟା ଦେଇଥିଲେ କି କଣ ଏମତି ତାପରେ ସେମାନେ ଧୀରେ ଧରେ ଆପଣଙ୍କ ଟ୍ରିଟମେଣ୍ଟ ହିସାବରେ ତ ସେ ଆପଣଙ୍କୁ ବି ଡକ୍ଟର କଣ୍ଟାକ୍ଟ କରିବେ ଫଲୋଅପ ନେବେ। ତ ସେଇସ୍ ମାଡାମ ୟୁଜ କରୁଥିଲୁ ତାପରେ ଯେତେବେଳେ ମୁଁ ନା ନେଏ ତୁ ମୋର ନିଜ ଏକ୍ସପିରିଏନ୍ସ ବହୁତ ହି ପରିମାଣ ଟା ମୋର କମିଗଲା। ନିୟସ କ୍ରିମି ତାପରେ ମୁଁ ଯେତେବେଳେ ନିଜେ ଏ ଟ୍ରାଏ ଟ୍ରାଏ କରିଛି ସେଇଟା ବହୁତ ଟାଇମ ପର୍ଯ୍ୟନ୍ତ ୟୁଜ କଲି। ମୁଁ କହିଲି ଆଉ ଏମିତି କିଟ୍ କଣ ଆଣିବି ଇଣ୍ଡିଭିଜୁଆଲ ତ ଏବେ ଯୋଉ କରୁଛୁ ପୁରା ଲାଇଟ୍ ୱେଟ ଟିକେ ଦେଖି ୟୁଜ କରୁଛି ହଁ ଯେମିତି କହିଲି। ସ୍କିନ ପୋବ୍ଲେମ ପାଇଁ ଅଲଗା ଅଲଗା କରିଛି। ତ ମୁଁ ଏମ ମତେ ଦେଖିବାକୁ ଗଲେ ମତେ ଫିକ୍ସ ଟର୍ମାଟାଲାଗେ ଲାଇଟ୍ ୱେଟ ଅଛି। ଆଉ ତା ସହିତ ଗୋଟେ ବେଲା ଭଟର ବି ପାଇଁ ନୂଆ ଆସିଥିଲା ସେଟା ବି ମଧ୍ୟ ଅଛି। କିନ୍ତୁ ଏବେ କରେଣ୍ଟଲି ଯେହେତୁ ଖରା ସିଜିନି ଥିଲା ତ ଲାକ୍ଷ୍ମୀର ନାଇନ ଟୁ ଫାଇବି ଅଛି। ଟିକେ ମାନେ ସାଇନିଙ୍ଗ ରହୁଛି ଆଉ ହୁଁ ସେଟା ଟିକେ ବି ମାନେ ଫିଟି କଣ ସନ ଅଧିକ ରହୁଛି। ଲାଇଟ ୱେଟ କଣ କହିଲେ ମ୍ୟାଡାମ ଟିକେ ଆପଣଙ୍କ ସ୍କିନ ଭଲ କିନ୍ତୁ ଖରା ଆଲର୍ଜି ପାଇଁ ଟିକେ ହେବି ନହେଲେ ସେଟା କିଛି କାମ ଦବନି କାହିଁନା ପୁଣି ସେଚିଂ ହିଁ ହବ।
ଆଜ୍ଞା ନା ମୋର ମ୍ୟାମ୍ ବେଟକୁ ମାନେ କିଛି କିନୀରେ କିନ୍ତୁ ମୋର କିଛି ବି ମାନେ ପିମ୍ପଲ୍ସ ବଗରା କିଛି ବି ଉଠେନା। ମୁଁ ମାନେ ସେମିତି କିଛି ରିଆକ୍ସନ କରେନି କୋଉ ଜିନିଷ କେବେ ମାନେ ମୁଁ ଯାହାବ ବି ୟୁଜ୍ କରିଛି ଯେବେଠୁ ମାନେ ସେମିତି ନର୍ମାଲ ଖାଲି ଇଚିଙ୍ଗି ହୁଏ। ଆଉ କିନ୍ତୁ ଏତେ ମାନେ ହୁଏ। ନା ପିମ୍ପଲ୍ସ କି କଣ ଏମିତି ଫେସ ରେ କିଛି ବି ଗୋଟେ ମାନେ ଯେମିତି ଟିକେ ଦେହ ପେହ ଖରାପ ହେଇଗଲେ ମୁହଁ ରେ ମୋର ବି କିଛି ବାହାରି ପଡ଼େ ପିମ୍ପଲ୍ସ ଟାଇପ ର ସେମିତି ମୋର କିଛି ବି ହୁଏନି ବା ଖାଲି। ଇଚିଙ୍ଗି ହୁଏ ଆଉ ପୁରା ଏମତି ରେ ରେଡ ରେଡ ଖାଲି ପଡିଯିବ ନହଲେ ଆଉ ସେମିତି କିଛି କିଛି ହୁଏନି ମୋର କ୍ଲିନ। ପୁରା ଅଲୱେଜ୍ କ୍ଲିନ୍ ମୋ ଫେସ୍ ମାନେ ସେମିତି କିଛି ବି ହୁଏନି ହେଇନି ହିଁ କେବେ। କି ହେଇନି ବି ଏଯା ଯାଏବି କେବେ କିଛି ହେଇନି। ତମେ ସେଥିପାଇଁ ହିଁ
ବହୁତ ଖରାରେ ଖରା କାମ କରିବାକୁ ପଡୁଥିଲା ତାପରେ ସୁଇଣ୍ଟୁ ହେଲା ଧୂଳି ହେଲା ମତେ ମତେ ଲାଗୁଛି ସେଇ ଯୋଉ ତାପରେ ଆଉ ଗୋଟେ କଥା କି ଆମର ମୋର ଡାଏଟ୍ ହିଁ ବହୁତ ହିଁ ଖରାପ ମାନେ ସେଇଥିପାଇଁ ବି।
ହଁ ସେଇଟା ଗୋଟେ ମେନ୍ ରିଜନ ଗୋଟେ ଆଚୁଆଲି।
ଡକ୍ଟର ବି ମେଡ଼ିସିନ ସଜେଟ କରିଥିଲେ ସବୁଠାରୁ ହଉଛି ଆମେ ଗୋଟେ ହେଲ୍ଦି ଲାଇଫ ଯଦି ମେଣ୍ଟେନ କରିବା ଲାଇଫଷ୍ଟାଇଲ ତାହେଲେ ଏସବୁ କିଛି ବି ହବନି। ପାଣି ବି ପିଇବା ଦରକାର ଟିକେ ଆପଣ ଅଧିକ ସମୟ ସ୍ଲିପ। ପି ନବା ଦରକାର
ଆଜ୍ଞା ଆଜ୍ଞା ଆଜ୍ଞା। ମାମ ହଁ ଚାରି ଲିଟର ତ କମ୍ପ୍ଲିଟ୍ କରିପାର।